ହଁ।
ହଁ।
କଣ କରଛୁ?
ଏଇ ବସିଛି ଆଉ ତୁ କଣ କରୁଛୁ?
ମୁଁ ବସିଛି। ଆଉ ମୁଁ ଖାଇଛି ଆଜି ହଉଛି ଯୋଉ
ଖାଇଛି ଆଜି ହଉଛି ଯୋଉ ବିସ୍କୁଟ ଓରିଆ ବିସ୍କୁଟ।
ଓହୋ ତୁ ତ ସବୁବେଳେ ଖାଲି ହ ଓରିଅ ବିସ୍କୁଟ
ବୋଉଲ ବୋଉ ହଁ ପାଇବ ବୋଉ ହରିକା ସବୁ କଥା ହଉଛନ୍ତି ଯେ ସେମାନେ ମ ତ କି କଥାଟ ଟିକେ କ୍ଲିୟର ଶୁବାଯାଉନି।
ତୁ କହୁନୁ ଟିକେ ପାଟି ବନ୍ଦ କରିବ।
ମୁଁ ବୋଉ ଗଲାଣି ପାଣି ପାଇଁ ଗଲାଣି।
ତୁ ସାହାଯ୍ୟ କରିନୁ କି ତୋ ବୋଉ କୁ?
ନା ମ ମୋ ବୋଉ ଚାଙ୍ଗା ଅଛି ସେ ତାର ନିଜେ କରିଦବ।
ଓହୋ ମା ଝିଅ ପୁରା ଚାଙ୍ଗା ଅଛ ଆଉ।
ହଁ। ଆଉ ହଉଛି ଯୋଉ କଣ କହିଲୁ ମୁଁ କଣ କହୁଥିଲି ଆଉ ତମର କୋଉ ସରପଞ୍ଚ ମାନେ ତମ ଗାଁ ରେ ଏବେ ସରପଞ୍ଚ ପା ଚୟନ ହବ, ତମର କଣ ପାର୍ଟି?
ଜିନ୍ଦାବାଦ।
ହ୍ୟାଲୋ।
ହ୍ୟାଲୋ।
ଆମର ପାର୍ଟି ଆମର ବିଜେଡି, ବିଜେଡ଼ି।
ବିଜେଡି କଣ ଶେଷ
ଓହୋଃ ଆଉ ତମେ କୋଉଠି ଅଛ କି? ତମ ନେଟୱାର୍କ ଠିକ ସେ ପାଉନି ଆଉଁ ଆଉଁ ହଉଛି।
ହଁ ଏ ବାରି ଆଡକୁ ଆଇଲି, ନେଟୱାର୍କ ବି ପ୍ରୋବ୍ଲେମ ହଉଛି ଘର ଭିତରେ।
ଓଃ ପ୍ରୋବ୍ଲେମ୍ ହଉଛି।
ହୁଁ ଆଉ ଏଥର ବିଜେପିକୁୁ ତମର ଦେଲନି କି ଭୋଟ?
ଆମର ବିଜେପି ନୁହଁ ବିଜେପି କୁ ଭୋଟ ଦେଇ କଣ କରିବୁ? ବିଜେପି ସରକାର କଣ କରୁଛି କି କଣ କରୁଛି? ତମେ ଦେଖୁଛ ତ ଆଉ। ଏଥର ଆମର ପ୍ରଥମଠୁ ଅଷ୍ଟମ ଶ୍ରେଣୀ ପିଲାଙ୍କର ବହି ଦେଖୁନ କେମିତି କରିଛନ୍ତି ଆମର ଖାଇବା ରେସିପି ସବୁ ଆଇଛି ବହିରେ। ଆଉ ପଞ୍ଚମ ଶ୍ରେଣୀ ଛୁଆ ତାଙ୍କର ଇଂଲିଶ ବହିରେ ଲେଖା ହେଇଛି ରଜ ଗୀତ ଆଉ ହଉଛି। ଇଂଲିଶ ଗୀତ ଓଡିଆ ବହିରେ ଲେଖା ହେଇଛି ଆମର। ହଁ କି ଗୀତ ଗୋଟେ ଲେଖିଛନ୍ତି ଗୋଟେ ଆଇଟମ ସଙ୍ଗଟେ ଲା ନିମୁଡା ନିମୁଡା ନିମୁଡା। ଆଉ ହଉଛି ଏଇଟା ସବୁ ମୋହନ ସରକାର ଦେଇଛନ୍ତି। ସେଇଆପରା ଏଇରା ସବୁ ଦେଇଛନ୍ତି।
ମୋହନ ବାବୁ ଆର ତ ଆର ପାଞ୍ଜିରୁ ଗଲେ ଆଉ।
ସିଏ ଗଲେ ଆଉ ଆସିବାର ନାହିଁ।
ଆଉ।
ଲୋକମାନେ ଦେଇକି ଭୋଟ ବହୁତ ଭୁଲ କରିଛନ୍ତି।
କଣ ଆଉ କ ନାମ ପାଆନ୍ତୁ।
ହଁ।
ଅନ୍ଧ ଅନ୍ଧ ଥରେ ବାଡି ହଜାଏ ଆଉ ଥରେ ହଜେଇବାକୁ ଚେଷ୍ଟା କରିବ କି?
ସେଇ ଥରେ ବାଡି ହଜେଇକି ତ ଆମର ଓଡିଶା ଟାକୁ ପୁରା ମାନେ ଏ ହ ହଲଚଲ କରିସାରିଲେଣି।
ହଁ ଏଥର ମୋହନ ବାବୁ ଆମ ଓଡିଶାକୁ ପୁରା ଖାଇଗଲେ।
ସେଇଆପରା ଖାଲି ଖାଇବା ଚିନ୍ତା କିଛି କରିବାର ନାହିଁ, ଆମର ଯେତେବେଳେ ବିଜେଡି ସର କାର ଥିଲା ଚବିଶି ବର୍ଷ ବିଜେଡି ସରକାର ଥିଲା, କେତେ କଣ ସେ ନ କରିଛି ସେ କଣ ନ କରିଛି ସବୁ କରିଛି।
ହୁଁ ସିଏ ତ ଓଡିଶା କୁ ଯଦି ଓଡିଶା ଆଜି ଅଛି ତାଉପରେ ତାହେଲେ ଆମ ନବୀନ ବାବୁଙ୍କ ପା
ସେଇଆ ଆଉ ଇଏ ଖାଲି କୋଉଠି ଆମେ ରଙ୍ଗ ମାରିବୁ କୋଉ କୋର୍ଟ କୁ ରଙ୍ଗ ମାରିଦବୁ, ହସ୍ପିଟାଲ କୁ ରଙ୍ଗ ମାରିଦବୁ, ପୋଲିସ ଷ୍ଟେସନ କୁ ରଙ୍ଗ ମାରିଦବୁ ଆଲୋ ରଙ୍ଗ କଣ ମାରିବ? ତମେ ଅଲଗା ସେଇ ଯୋଉ ପଇସା ରଙ୍ଗ କାମରେ ଖର୍ଚ୍ଚ କରୁଛ, ସେଇଟା ହେଲେ ତମେ ରାସ୍ତା କରିଦିଅନ୍ତ, ଯୋଉ ରାସ୍ତା ସବୁ ଗାଁ ଗାଁଉଲିରେ ଖବଡା ଖବଡି ହେଇକି ଅଛି, ସେଇଟା ହେଲେ ତମେ ରାସ୍ତା ଟାକୁ କ୍ଲିୟର କରନ୍ତ ଲୋକଙ୍କର ଖାଲିଟାରେ ଆକ୍ସିଡେଣ୍ଟ ହଉଛି। ଛିନା ନାଇଁ ଗୋଟେ ଟ୍ରାଫିକ ସୁବିଧା କରନ୍ତ ଏଇଠି ଆମର।
ଆଉ ମୁଁ କଣ ଶୁିଣିଲି ସିଏ କାଳେ ରଙ୍ଗ ମିସ୍ତ୍ରୀ ଥିଲେ, ସେଥିପାଇଁ ରଙ୍ଗ ଉପରେ ବେଶୀ ପ୍ରାଧାନ୍ୟ ଦଉଛନ୍ତି ଆଉ।
କେଇଜାଣି?
ସେଇଆ ହେଇଥିବ ରଙ୍ଗ ମିସ୍ତ୍ରୀ ନ ହେଇଥିଲେ କାଇଁ ଏମିତି ରଙ୍ଗ ଉପରେ ପ୍ରାଧାନ୍ୟ ଦେଇଥାନ୍ତେ।
ସେଇଆ।
ସବୁ ରାଜ୍ୟର ଅ ମୁଖ୍ୟମନ୍ତ୍ରୀ ମାନେ କିଏ ଡକ୍ଟର, କିଏ ଲୟର, କିଏ ଆକ୍ଟର, କି ଟିଚର ଏମିତି ସବୁ ହଉଛନ୍ତି, କିନ୍ତୁ ଆମ ମୁଖ୍ୟମନ୍ତ୍ରୀ ରଙ୍ଗ ରଙ୍ଗ ମିସ୍ତ୍ରୀ।
ଆମର ତାମିଲନାଡୁରେ ଏବେ ଯିଏ ହେଇଛନ୍ତି ମୁଖ୍ୟମନ୍ତ୍ରୀ ଆମର
ବିଜୟ ଥାଲାପତି। ହୁଁ ହୁଁ।
ହଁ ସିଏ ଏକ ନମ୍ବର କାମ ତାଙ୍କର ଆମ ଆମର ମାନେ ସେଇଠି ଗୋଟେ ନି ଯୋଉ ରିନ୍ ଇଟି ପିଲାଟେ ଏକ୍ସ୍ରାମ ଭୁଲ ସେଣ୍ଟର କୁ ପଳେଇଚି ଭୁଲ ଏକ୍ସ୍ରାମ୍ ସେ ସେଣ୍ଟରକୁ ପଳେଇଚି ସେଠି ସିଏ ବିଜୟ ଥାଲା ପତି ମାନେ ଆନାଉଁସ କରିଚି କି କୋଉ ବି ନିଟ୍ ପିଲା ଯେମିତି ଏକ୍ସାଂ ଯଦି ବି କିଛି କାରଣରୁ ସେ ଏକ୍ସାମଟା ମିସ୍ କଲା ତମ ଦ୍ଵାରା ତମେ ଯେତିକି ସାହାଯ୍ୟ କରିପାରିବ କରିବ କିନ୍ତୁ ସେମିତି ସେ ଏକ୍ସାଁ ଟା ଯେମିତି ମିସ୍ ନ କରୁ ଏକ୍ସା ମାନେ ନ ଦେଇକି ମାନେ ସୁଇସାଇଟ ଫୁଇସାଇଟ କରିଦଉଛନ୍ତି ନା ଛୁଆ ଏତେ ବର୍ଷ ପାଠ ପଢୁଛନ୍ତି। ଏକ୍ସା ଟା ନଦେଲେ ସୁଇସାଇଡ କରି ଦଉଛନ୍ତି ତ ଯେମିତି ସେ ସେମିତି ନ କରେ। ତ ସେ ପିଲା ଟା ଭୁଲ ସେଣ୍ଟର କୁ ପଳେଇଥିଲା ସେଠୁ ପୋଲିସ ମାନେ ତାଙ୍କୁ ତାଙ୍କରି ଗାଡିରେ ମାନେ ଆଉ ମାତ୍ର ଦଶ ମିନିଟ ଟାଇମ ଥିଲା ତାଙ୍କରି ଗାଡିରେ ଆଣିକି ଛାଡିକିନା ଗଲେ ତାର ସେଣ୍ଟର ରେ ସେ ଏକ୍ସାମ ଦେଲା।
ନାଇଁ ସେ କି ନାଇଁ ଏବେ ତାମିଲନାଡୁ ପୁରା ଚେଞ୍ଜ କରିଦେବେ ଆ ତ ସେ କରିପାରୁ ନଥିଲେ ଏବେ ନିଜର ସେ ଗୋଟେ ଦଳ ଗଠେଇଛନ୍ତି ଟିଭିିରେ
ହଁ।
ନିଜ ଦଳ ଗଠେଇଛନ୍ତି ଏବେ ତା ତାପରେ ବି ତାମି ତାମିଲନାଡୁ ର ଲୋକ ଯିଏ ମାନେ ତାଙ୍କ ମାନେ ନିଜର ହାତ ବଢେଇଛନ୍ତି। ସମସ୍ତେ କହୁଛନ୍ତି ଆମେ ଯାହାକୁ ବି ସରକାର ଗଠନ କରିଚୁ ସବୁଠୁ ବେଷ୍ଟ।
ଆଉ ସିଏ ଗୋଟେ ହିରୋ ସତରେ ସିଏ ଗୋଟେ ହିରୋ ହେଇକି ତା ଦେଶ ମାନେ ତା ରାଜ୍ୟ ପାଇଁ ସେ କିଛି କରିବାକୁ ଚାହୁଁଚି। ତ ସେଥିପାଇଁ ତାକୁ ଲୋକମାନେ ବାଛିଲେ ତାକୁ ଲୋକମାନେ ବାଛେଇକି ବଢିଆ କରିଛନ୍ତି। ସିଏ ବି ମାନେ ମାନେ ମୁଖ୍ୟମନ୍ତ୍ରୀ ହବା ପରେ ଯେତିକି ଯାହା ସବୁ କଲେଣି ଲୋକ ଏଇନେ ତାଙ୍କୁ ଚବିଶ ବର୍ଷ ପଚିଶ ବର୍ଷ ଆମର ଯେମିତି ନବୀନ ବାବୁଙ୍କୁ ଯେମିତି ଲୋକ ରଖିଲେ, ସେମିତି ହିଁ ତାଙ୍କୁ ରଖିବେ କାହିଁକିନା ତାଙ୍କର କାମ ବଢିଆ।
ଆମର ପୁଣି ଥରେ ଆସିବେ ଆମ ଲୋକଙ୍କ ମୁହଁରେ ହସ ଫେରି ଆସିବ ଆଉ।
ସେଇଆ ଆମର ଏ ବର୍ଷ ପୁଣି ଏଇ ବର୍ଷଠୁ ଆରମ୍ଭ ହବ ନବୀନ ବାବୁ ଆମର ଫୁଣି ଆସିବେ। ଯାହା ହେଲେ ବି ସିଏ ନ ଆସନ୍ତୁ ତାଙ୍କରି କିନ୍ତୁ ଦଳ ହିଁ ଆସିବ ବିଜେଡି ଦଳ ଆସିବ। କାହିଁକି ନା ସିଏ ଯୋଉ ଭଳିଆ କାମ କରିଚନ୍ତି ଇଏ ଆସିକି ଯୋଉ ଭଳିଆ କାମ କଲେ। ଲୋକ ସବୁ ଜାଣିଗଲେ ମାନେ ବିଜେଡି ବିଜେପି ର କାମ କଣ ସବୁ ଜାଣିଗଲେ। ଆଉ ଆଉ ଏଇନା ସବୁ କୁଆଡେ ଯିବେ ଲୋକ ଏଇନା ସବୁ କହୁଛନ୍ତି ଆମେ ହଉଛି ଆଙ୍କୁ ସରକାର ବାଛିକି ଭୁଲ କଲୁ। କି ତମେ ତ ଭୁଲ ଟେ କରିଛ ଏଇ ନା କହିଲେ ଆଉ କଣ ହବ ନା ସେ ଚେଞ୍ଜ ହେଇଯିବେ ଏଇଟା କଣ ହେଇଛି ସ୍କୁଲର ହସ୍ପିଟାଲ କଥା ହେଇଛି ନା ଏଇ ହସ୍ପିଟାଲ ଚେଞ୍ଜ କରିକି ଆଉ ଗୋଟେ ହସ୍ପିଟାଲ ପଳେଇବୁ। ତମେ ସର ମାନେ ସରକାର ମାନେ ବାଛିଛ ମାନେ ସେ ଏଇନେ ପାଞ୍ଚ ବର୍ଷ ରହିବ। ପାଞ୍ଚ ବର୍ଷ ସରିଲା ପରେ ସେ ଯାଇଁକି ସରକାର ଚେଞ୍ଜ ହବ।
ତାପରେ ବି ତାଙ୍କ ସହିତ ଯୋଉମାନେ ବି କାମ କରୁଛନ୍ତି ସବୁ ଲାଞ୍ଚୁଆ ରହୁ ନା ପଇସା ଲୋଭରେ ଖାଇ ଯାଉଛନ୍ତି ସବୁ ଅଧା ଯାହାପ୍ରତି କି ଆମେ ଆକଚୁଆଲି କହିବାକୁ ଗଲେ ଆମେ ବାଛୁଛେ ଠିକ କରୁଛନ୍ତି ନା ସେଥିପାଇଁ ଆମେ
ସେଇଆ ପରା।
ଏ ଯେମିତି ଆମର ପାଣ୍ଡିଆନ ପୁରା ଖାଇଗଲା ଓଡିଶାକୁ ତା ଯୋଗୁ ଆମର ନବୀନ ପଟ୍ଟନାୟକ ହାରିଗଲେ ନା ଆଉ।
ହଁ ସିଏ ସିଏ ହିଁ ଆମର ନବୀନ ବାବୁଙ୍କୁ ହରେଇଲା ଏବେ ଫୁଣି ସେଇ ଆସିଛି। ତାରି ସ୍ତ୍ରୀ ଆସିଛି ତା ସ୍ତ୍ରୀ ବୋଧେ କଣ ଏମିତି ଛିଡା ହବ ବୋଧେ। ମୁଁ ନ୍ୟୁଜ ଟା ଠିକ ସେ ଦେଖିନି ତା ସ୍ତ୍ରୀ ସେମିତି କଣ ଛିଡା ହେବାର ଅଛି। କୋଉ ଗୋଟେ ଇଏରେ ଛିଡା ହବ ଆଉ।
କା ସ୍ତ୍ରୀ ପାଣ୍ଡିଆନ ସ୍ତ୍ରୀ।
ହଁ ପାଣ୍ଡିଆନ ସ୍ତ୍ରୀ।
ହେମିତି ହେଲେ ପାଣ୍ଡିଆନାକୁ ତ ଲୋକ ଓଡିଶାରୁ ହଟେଇ ଦେଲେ ତା ସ୍ତ୍ରୀ ଆସିଲେ କଣ ଟା କରିବ କହିଲ।
କେ ଜାଣି ତା ସ୍ତ୍ରୀ ହଉଛି କଉ ମହିଳା ଆ ସଭାନେତ୍ରୀ ଅଛି ମହିଳା ସଭାନେତ୍ରୀ କୋଉଥିରେ ଗୋଟେ ଅଛି ଭଲ କାମ କରୁଛି କାଳେ ତା ସ୍ତ୍ରୀ। ଯେ ସେ କଣ ମୁଁ ସେଇଟା ଠିକ୍ ସେ ଦେଖିନି ଆଉ ହଉଛି ଯୋଉ ନବୀନ ବାବୁ ତ ଆମର ଏଇଥର ନିହାତି ଭାବରେ ଆସିବେ। କାହିଁକି ନା ତାଙ୍କ କାମ କୁ ଓଡିଶା ଲୋକ ପୁରା ଝୁରୁଛନ୍ତି ମାନେ ସିଏ ଯୋଉ ଭଳିଆ କାମ କରିଚନ୍ତି। ଓଡିଶା ବାସୀ ଖାଲି କାନ୍ଦୁଚନ୍ତି। କିଏ ଭତ୍ତା ବନ୍ଦ ହେଇଯାଉଛି କାହାର କାହାର ଘର ଆସୁନି। କାହାକୁ ହସ୍ପିଟାଲ ର ସୁବିଧା ଦଉନାହା ନ୍ତି ସବୁ ଯାହା ହେଲେ କିଛି ନା କିଛି ଗୋଟେ ଲୋକଙ୍କର ହଉଛି। ଯୋଉଥିପାଇଁ କି ଲୋକମାନେ ଯାହା ହେଲେ ବି ଲୋକ ହଇରାଣ ହଉଛନ୍ତି ନା ସେମାନେ ବି ଭାବୁଛନ୍ତି କି ଆମେ କାହିଁକି ଏ ସରକାର କୁ ବାଛିଲୁ ଆମର ନବୀନ ବାବୁ ଠିକ୍ ଥିଲେ ବିଜେଡି ସରକାର ଠିକ୍ ଥିଲା।
ହୁଁ।
ସେଇଟାକୁ ଏବେ ଟିକେ ଚାଲିଛି ପୁରା ସବୁଆଡେ ଚର୍ଚ୍ଚା ଚାଲିଚି କି ଆଉ ହଉଛି ମୋହନ ବାବୁ ଏଇଆ ନବୀନ ବାବୁ ଏଇଆ ସବୁ ଚାଲିଚି।
ନାଇ ତାପରେ ନବୀନ ବାବୁ ଯଦି ଏମିତି ୟଙ୍ଗ ଭଳିଆ କିଏ ଗୋଟେ ଥାଆନ୍ତେ ଯେମିତି ଆମର ତାମିଲନାଡୁ ବିଜୟ ଥାଲାପାତି ଯେମିତି ୟଙ୍ଗ ଅଛନ୍ତି ସେ ମାନେ ଏବେ ଯେତେ ବର୍ଷ ଚାହିଁଲେ ବି ପଚାଶ ବର୍ଷ ପର୍ଯ୍ୟନ୍ତ ବି ତାଙ୍କୁ ହେଲେ ବି ସେ ସରକାର ନା ମାନେ ନିଜେ ଇଏ କ ଠିକ କରି ଚଲେଇ ପାରିବେ କିନ୍ତୁ ଆମର କଣ ନବୀନ ବାବୁ କେତେ ବର୍ଷ ଚଲେଇବେ ଆଉ କେତେ ବର୍ଷ ଏମିତିରେ ବି ସେ ପୁରା ଟିକେ ମାନେ ହେଇଗଲେଣି ତାଙ୍କ ଦେହ ତ ଥରୁଛି ଠିକ୍ ସେ ବସି ପାରୁନାହାନ୍ତି।
ତାଙ୍କର ଯଦି କିଏ ବି ହଁ ତାଙ୍କର ଯଦି କିଏ ବି ଉତ୍ତରାଧିକାରୀ ଥିବ। କିମ୍ବା ତାଙ୍କ ପରେ କିଏ ଥିବ ତାଙ୍କର ଝିଆରୀ କି ପୁତୁରା କି କଣ ସିଏ ତ ବାହା ହେଇନାହାନ୍ତି। ତାଙ୍କର ଯେ କେହି ବି ଥିବ ସିଏ ତାକୁ ଯଦି ସିଏ ମାନେ ଚାହିଁବେ ଏ ମାନେ ତାଙ୍କ ସରକାରରେ ପଠେଇବେ ବସେଇବା ପାଇଁ ତ ତାଙ୍କର ସେଟା ମାନେ ଇଏ ନା ସିଏ ଯଦି ଚାହିଁବେ କି ନାଇଁ ମୋ ଝିଆରୀ ହଉ କି ମୋ ପୁତୁରା ହଉ କି ମୋର ଯିଏ ହଉ ବସିବ। ଉଁ ତ କିଏ ନବୀନ ବାବୁ ଏଇ ବର୍ଷ ଆସିବେ ହାରି, ସେମିତି କହିହବନି
ସେମିତି ତ ନବୀନ ବାବୁ ଆସିଲେ ପୁରା ଆମ ଓଡିଶା ଖୁସିରେ ବାଣ ଫୁଟେଇବ।
ଆଉ ଯେମିତି ତାମିଲନାଡୁରେ ଯେମିତି ହେଲା ଥାଲାପତି ଆସିଲେ ବୋଲି କେମିତି ପୁରା ବାଣ ଫାଣ ଫୁଟେଇ ପୁରା ଡିଜେ ଫିଜେ ବଜେଇ ପୁରା ବଢିଆ ସେ ଇଏ ତାଙ୍କୁ ମାନେ ସ୍ଵାଗତ କରିଛନ୍ତି। ସେମିତି ଆମର କରିବେ ଆଉ।
ଅ ତାମିଲନାଡୁ ରେ ତ ଲୋକ ଅ ପୁରା ଭୋଜି ଫୋଜି କରିକି ବଢିଆରେ ଆଇଟମ୍ କଲେ।
ଆଉ ହଉ ଶୁଣୁ ମୁଁ ରଖୁଛି। ମୁଁ ଟିକେ ଫ୍ରି ହେଲେ ତତେ ଆଉ କରିବି ହେଲା।
ହ ହଉ ହଉ।
ହଉ। ଆ